ହ୍ୟାଲୋ ହଁ ଏଇ ଘରେ ଜୟ ଜଗନ୍ନାଥ।
ଆଉ କଣ ଖବର?
ଆଉ ଘର କୋଉଠି?
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆଉ ତଣ୍ଟି ବସିଯାଇଚିକି?
ହଁ ଟିକେ ଥଣ୍ଡା ପାଇଁ।
ବର୍ଷା ହଉଚି ଆପଣ ସିଆଡେ?
ହଁ ବର୍ଷା ହଉଚି ଭିଜିଗଲୁ ସେତିପାଇଁ।
କୋଉଠିକି ଘର?
ଆମ ଘର ଅନୁଗୁଳ ଆପଣଙ୍କର?
ଆମର କଟକ।
ଆଚ୍ଛା।
ଆଉ ରୋଷେଇ କଣ ଆସେ ସେମିତି?
ହଁ ରୋଷେଇ ତ ମମି କରନ୍ତି ମୁଁ ଯେହେତୁ ଜବ୍ କରୁଚି ଏବେ ହିଁ ଆସିଲି।
ଆଛା କୋଉଠି ଚାକିରି?
ଅନୁଗୁଳରେ ଆପଣ ସାଇଟ ହୁଅନ୍ତୁ କିଛି ଭୟସ୍ ଇକୋ ହଉଚି।
ଶୁବୁଚି ହେଇଗଲା।
ହଁ ଏବେ କ୍ଲିୟର ମାନେ କିଛି ଶୁବାଯାଉନି।
କ୍ଲିୟର ହେଲା ତ?
ଆଜ୍ଞା।
ହୁଁ ରୋଷେଇ କଣ କରନ୍ତି ?
ହଁ ମମି କରନ୍ତି ମୁଁ ବି ଶିଖିଛି ବଟ୍ଟ ମତେ ତ ଟାଇମ୍ ନାହିଁ। ଫିର୍ ବି ମୁ କରେ ରୋଷେଇନ୍ତି।
କଣ ଭଲ ଲାଗେ
ରୋଷେଇ ଏମତି ହ ତ ଲଚଛା ପରାଟା କୁ ପନିର୍।
ଲଚ୍ଛା ପରଟା କରନ୍ତି?
ହଁ।
ଆଉ ଘରେ ସବୁ ଠିକ ଠାକ୍?
ଆଜ୍ଞା ଆପଣଙ୍କ ଘରେ?
କଣ ଭଲ ଲାଗେ ଆପଣଙ୍କୁ ଖାଇବା ପାଇଁ?
ହଁ ଖାଇବା ଉପରେ ସେମତି ନର୍ମାଲ ଭେଜ୍ ତ ଭଲ୍ ଲାଗେ।
ନନଭେଜ୍ ତ ମୁଁ ଖାଉନି।
ଓ ହ ଭେଜ୍ ଭଲ୍ ଲାଗେ ଭେଜ୍ ଉପରେ କଉ ଆଇଟମ୍ ଭଲ ଲାଗେ?
ଭେଜ ଉପରେ ଏମିତି ଭାତ ଡାଲି ତରକାରୀଛ ତୁ ଏମିତି ସବୁ ଯାହା
ଭଲ୍ ଲାଗେ?
ହଁ ପନିର୍ ଆଗୁରୁ ବେଶୀ ଭଲ୍ ଲାଗୁଥିଲା ଏବେ ସବୁ ଭେଜାଲ୍ ସବୁ ଯୋଉ ସବୁ ଆସୁଚି।
ହୁଁ ଭେଜାଲ୍ ତ ବହୁତ୍ ମିଲୁଚନ୍ତି ପନିର୍ ବି ଭେଜାଲ୍ ପଚାରିଲାଣି ମାର୍କେଟ
ଏଟା ସେଥିପାଇଁ ଆଉ ପନିର ବି ଟେଷ୍ଟ ଲାଗୁନି ପନିର ହିଁ ଖାଇବା ପାଇଁ ଇଛା ହଉନି। ଆଣ୍ଟି ଛତୁଟା ଏବେ ନର୍ମାଲ ଅଛି, ଭଲ ତା ମାନେ ସେମତି କିଛି ମିଶୁନି ବୋଲି
ହୁଁ, ଛତୁ ଟା ଠିକ୍ ଏଇନା କାହିଁ ସେଇଟା ଭେଜାଲ କରିହବନି ବା
ହଁ ସେଇ ହଁ ହଁ ସେଇଥିରେ ବି ସାର ଫାର କଣ ମିଶ ସେଇକି ଦଉଛନ୍ତି ସେଇଗୁଡା
ସାର ଦେଲେ ହଁ ହଁ ଚଳିବ କିନ୍ତୁ ଫନେ ବେଳେ କଣ ପ୍ଲାଷ୍ଟିକ ଆଇଟମ ତା କରିକି ବିକି ଦଉଛନ୍ତି। କିନ୍ତୁ ଇଏ ନାଚୁରାଲ ଅଛି। ଏଇନା ସାର ଦେଲେ ହଁ ଗୋଟେ ପ୍ରକାରୀଆ। ଆଉ ଛତୁର ଟେଷ୍ଟ ତୁରା ବଢ଼ିଆ ବଢ଼ିଆ ଅଛି।
ହୁଁ ହୁଁ।
ହୁଁ। ଜବ୍ ଟା କୋର ଜବ୍ କଣ କରୁଛନ୍ତି?
ମୁଁ ହେଲଥ ଆଡଭାଇଜର ଅଛି ଅନୁଗୁଳୁ ରେ।
ଆଚ୍ଛା। ମ୍ୟାରେଡ ଅଛନ୍ତି ନା ନାହିଁ?
କଣ କହିଲେ?
ମ୍ୟାରେଡ ଅଛନ୍ତି?
ମୁଁ ଅନମ୍ୟାରେଡ, ପଢୁଛି ମୁଁ।
ଓହୋ କ୍ରିୟର ହେଇଗଲାଣି। ଗ୍ରାଜୁଏସନ କ୍ଲିୟର ହେଇଗଲାଣି?
ନାଇଁ ଗ୍ରାଜୁଏସନ କଣ୍ଟିନ୍ୟୁ ସହିତ ମୁଁ ଜବ୍ ବି କରୁଛି।
ଓ ହଁ ଏଇଟା କୋଉ ଇଅର?
ଏଇଟା ସେକେଣ୍ଡ ଇୟର।
ଆଚ୍ଛା କଣ ଅନର୍ସ କଣ ଅଛି?
ଅନସ ହିନ୍ଦୀ ଅଛି।
ହୁଁ ଆଉ ପାଠ ପଢ ଠିକଠାକ ଚାଲିଚି ତ?
ଆଜ୍ଞା।
ଆଉ କଣ କୁହନ୍ତୁ? ହ୍ୟାଲୋ। ହ୍ୟାଲୋ।
କହିଲେ ଆପଣଙ୍କ ଘରେ
ହଁ। ଆମର ଏଣ୍ଟାଲ ଫ୍ୟାମିଲି ଅଛନ୍ତି। ବାପା, ମା ଭାଇ, ଭାଉଜ ହଁ ମୁଁ ତ
କାଇଆ
ବଡ, ନା ଆମର ମ୍ୟାରେଡ ହେଇନି ‌।
ଓ ଆଚ୍ଛା ଆଚ୍ଛା ସରି।
ହୁଁ ବେଶ ଇଜି ନାହିଁ, ଏଇ ଟୋନଣ୍ଟି ନାଇନ ଭଳିଆ ଆଉ।
ଆଚ୍ଛା ଟ୍ୱଣ୍ଟି ନାଇନ ଟା କଣ କମ ଆପଣଙ୍କର?
ଆର ଜବ ଅଛି ଅଛି ବୋଧେ। ମୋର ସାଢେ ଛଅଟା ଚାକିରି।
ହୁଁ ବୁଝିପାରିଲିନି।
ଜବ୍ ଅଛି।
ଆଚ୍ଛା! ମୁ୍ନିସିପାଲିଟି ରେ ଗଭର୍ଣ୍ଣମେଣ୍ଟ ର।
ହୁଁ ମୋର ଛଅଟା ବେଳେ କ୍ଲିୟର ହେଇଯାଏ। ସାଢେ ପାଞ୍ଚଟା ଛଅଟା ଭିତରେ ଆଉ।
ଆଚ୍ଛା
ଆଉ ଏ ଘରକୁ ଯାଉଛନ୍ତି ଗୋଟେ।
ନାଇଁ ଘରେ ତ ଅଛି ହଁ କୁଲର ଲାଗିଛି ବୋଲି ସାଉଣ୍ଡ ଆସୁ
ହଁ ହଁ ହଁ ଆମ ଘରେ ବାବାା ମାଆ ଭଲ ଅଛନ୍ତି।
ବାବା ତ ନାହାନ୍ତି ମମି ମୁଁ ଆଉ ଆମ ସାନ ଭାଇଟେ ସେ ଘରେ ଏବେ ନାହିଁ ଆଉ।
ଓ ହୋ ସରି। ମାନ କେବେଠୁ ହେ
ଟୁ ଇୟର୍ ହେଇଗଲାଣି।
କଣ
ଆକ୍ସିଡେଣ୍ଟ।
ଓହୋ ଆଉ ମାନେ ତମ ଉପରେେ ଡିପେଡେଡ କରେ ସବୁ ନା ଭାଇ ବଡ।
ଆଜ୍ଞା
ତମ ଉପରେ ଡିପେଣ୍ଡ ଭାଇ ବଡ଼।
ମୁଁ ବଡ଼।
ଆପଣ ବଡ଼।
ମୋ ତଣ୍ଟି ବସି ଯାଇଛି କଥା ହେଇବାରୁନି।
ହୁଁ କଥା ଟା ବ୍ରେକ୍ ବି ଟିକେ ରହୁଛି ମଝିରେ।
ହୁଁ ମମି ବି ଜବ୍ କରନ୍ତି।
ମମି ଜବ୍ କରନ୍ତି।
ଆଜ୍ଞା ମମି ହସ୍ପିଟାଲରେ ନର୍ସିଂ କରୁଛନ୍ତି।
ଓହୋ ବୋଧେ।
ଅ ହଁ ଏବେ ଘରେ ଅଛନ୍ତି।
ସେ ଆସିବେ ନଟା ସାଢେନଟା ବେଳକୁ ଆସିବେ ବୋଧେ।
ନାଇଁ ଘରେ ଅଛନ୍ତି ମମି।
ହଁ ହଁ ଘରେ ଅଛି।
ହଁ ଆଜି ମର୍ଣିିଂ ସିପ୍ ଥିଲା ତ ଦିଟାରେ। ହୁଁ ଆସିଲେ।
ହଁ ଏଇ ଆଠ ଘଣ୍ଟଆ ଟିୟୁଟି ବୋଧେ।
ଆଜ୍ଞା
ଓହୋ
ଆଜ୍ଞା
ରିଲେଟିଭ୍ ଏକା ସବୁ ଅଛନ୍ତି।
ନାଇଁ ଆମେ ରିଲେଟିଭ ମାନେ ବୁଝିପାରିଲିନି ଯଏଣ୍ଟେ ଫ୍ୟାମିଲି କଥା କହୁଛନ୍ତି।
ହଁ ସେଇ।
ନାଇଁ ଆମର ସିଙ୍ଗଲ ଫ୍ୟାମିଲି ମୁଁ ଘରେ ତ ଏମିତି କହିବାକୁ ଗଲେ ମୁଁ ମମି ଆଉ ଆମ ସାନ ଭାଇ। ହ
ଆଚ୍ଛା ହୁଁ ମାନେ ଭାଇ ମାନେ ସାନ ବୋଲି
ହଁ ଭା ବୁଝିପାରିଲିନି ଭାଇ ହଁ ମୋ ଭାଇ ସାନ
ଆଚ୍ଛା ଫ ଫେର ଆଗକୁ କଣ ପ୍ଲାନିଂ ଅଛି
ଆଗକୁ ଏମିତି ତ ମୁଁ ଗର୍ଣମେଣ୍ଟ ଜବ ହିଁ ପ୍ରିପେୟାର ହଉଛି
ହୁଁ
ହୁଁ ହୁଁ
ତଥାପି କହୁଥିରେ
ହଁ ଡିଫେନ୍ସ ଲାଇନ୍
ଡିଫ୍ରେନ୍ସ ଲାଇନି
ଆଜ୍ଞା
ଡିଫେନ୍ସ ଲାଇନରେ ପକେଇଲେ ଭଲ ଅଛି କିନ୍ତୁ ତା ଆଗ ତା ଆଗରୁ ଆପଣଙ୍କୁ ନିଜ କୁ ପ୍ରିପାରେସନ ହବାକୁ ପଡୁଥିବ
ହଁ ସେଇଟା ତ ମତେ ବହୁତ ଏବେ ଡିଫିକଲ୍ଟ ପଡି ଯାଉଛି ଏଜାମ ବି ଚାଲିଛି
ପର୍ଟିକୁଲାର ନିଜର ଫିଜିକାଲିଟା ବହୁତ କରିବାକୁ ପଡିବ
ହଁ ରନିଂ ରନିଂ ମୁଁ କରୁଛି ସକାଳୁ ଏବେ କିଛି ଦିନ ହବ ଟିକେ ବ୍ରେକ୍ ହେଇଛି ନା